ଜୟ ଜଗନ୍ନାଥ ଭାଇ। ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ!
ଆଜ୍ଞା, ଆଜ୍ଞା। କୁହନ୍ତୁ, ଆଜ୍ଞା କୁହନ୍ତୁ। ଜୟ ଜଗନ୍ନାଥ! ଜୟ ଜଗନ୍ନାଥ! ଭଲ ଅଛନ୍ତି ଆପଣ?
ହଁ, ଭଲ ଅଛି। ଆପଣ ଭଲ ଅଛନ୍ତି?
ଆଜ୍ଞା, ଆଜ୍ଞା, ନିହାତି ବହୁତ ଭଲ ଅଛି। ଆଉ ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି?
ହଁ, ମୋ ପରିବାରରେ ସବୁ ଭଲ ଅଛନ୍ତି। କୋଷଳ ମଙ୍ଗଳ ବି ଅଛନ୍ତି। ଆପଣଙ୍କ ପରିବାରରେ?
ସମସ୍ତେ କୁଶଳ ମଙ୍ଗଳେ ଭଲ ଚାଲିଛି। ଭଗବାନଙ୍କ ଆଶୀର୍ବାଦ ରହିଛି। ତ ଦିନ କଟୁଛି ଭଲ ଭାବରେ।
ଆଉ ପାଗ କେମିତି ଅଛି?
ଆମ ଅଞ୍ଚଳରେ ମେଘ ପାଗ କରିକି ବର୍ଷା ହଉଛି। ଆପଣଙ୍କ ଅଞ୍ଚଳରେ?
ଆମ ଅଞ୍ଚଳରେ ମଧ୍ୟ ବର୍ଷା ତ ଲାଗି ରହିଛି ତିନି ଦିନ
ହେଇଗଲାଣି।
ହେଇଗଲାଣି ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଉ କଣ କରୁଥିଲେ?
ହଁ ଏଇ କିଛି ପଢାପଢି ଚାଲିଥିଲା ବର୍ତ୍ତମାନ। କିଛି ସମୟ ହେଲା ରଖିଛି ପୁଣି ଭଜନ ପରେ ପୁଣି କିଛି ପଢ଼ାପଢ଼ି କରିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ତାହେଲେ ଏବେ ଆପଣଙ୍କ ଅଞ୍ଚଳରେ ବର୍ଷା ଚାଲିଛି।
ଆଜ୍ଞା।
ଆଚ୍ଛା ଆଚ୍ଛା। ଆମ ଅଞ୍ଚଳରେ ମଧ୍ୟ ବର୍ଷା ତ ଲାଗି ରହିଛି ଟିକେ ମଧ୍ୟ ରହୁନି। ନା ନା ଆଉ କିଛି ସମୟ ପରେ ଖାଇବା ହବ।
ଆଜ୍ଞା।
ଆଜ୍ଞା କୁହନ୍ତୁ।
ଆଉ କୁଆଡେ ବୁଲି ଯାଇଛନ୍ତି ନା ନାଇଁ?
ନା ନା ବର୍ଷାରେ ଆଉ କୁଆଡେ ତ ଯାଇ ହଉନାହିଁ। ବର୍ଷା ଯଦି ଟିକେ ରହିଥାନ୍ତା ବାହାରକୁ ଯାଇ ହେଇଥାନ୍ତା। ବର୍ଷା ଯୋଗୁ ତ କୁଆଡେ ଯାଇ ହଉନି ପାଗ ତ ବହୁତ ଖରାପ ଲାଗିଛି ମାନେ ତିନି ଚାରି ଦିନ ହେଲାଣି ବର୍ଷା ବହୁଳ ମାତ୍ରରେ ଲାଗି ରହିଛି ଆଜ୍ଞା।
ଏହି ତ ବର୍ଷାର ସେଇ ସୌନ୍ଦର୍ଯ୍ୟ ଟା ମାନେ ଚାରି ପଟେ ସେହି କାଦୁଅ ସେହି ଆମ ଓଡିଆ ମାଟିର ଯେତେବେଳେ ମାଟି ବାସ୍ନା ଯେତେବେଳେ ପ୍ରଥମ ବୁନ୍ଦା ସେଇ ମାଟିରେ ପଡିଥାଏ ସେଇ ମାତି ମାଟିର ଯେତେବେଳେ ସୁଗନ୍ଧ ବାସ୍ନା ଆସିଥାଏ। ସେଇଟା ତ ମନକୁ ମନଲୋଭିତ କରିଦେଇଥାଏ ପୁଣି ସେଇ ଋତୁ ସେହି ତିନି ମାସ ଯୋଉ ସେଇ ବର୍ଷା ଋତୁର ସୌନ୍ଦର୍ଯ୍ୟ ସେଇଟା ତ ପୁରା ସବୁଜ ପରିପୂର୍ଣ୍ଣ କରିଦିଏ ଆମ ଓଡିଶାକୁ।
ଆଜ୍ଞା ନିହାତି ନିହାତି ଭାବରେ।
ଉମ୍ ସେହି ଚାଷ ପାଇଁ ଯେତିକି ମାନେ ସେହି ବିଲରେ ସେଇ ଧାନ ରୁଆ ସେହି କାଦୁଅରେ ଯେତେବେଳେ ଧାନ ରୁଆ ସେଇ ପାଣିରେ ଧାନ ରୁଆ ହବ ସେହି ଧାନ ରୁଆ ଯେତେବେଳେ ସେହି ବର୍ଷା ପାଣିରେ ଯେତେବେଳେ ଚା ଏଇଆଡେ ମନଲୋଭିତ କରିକି ଉମ୍ ଧାନରେ ପରିଣତ ହେଇକି ପୁରା ସବୁଜ ଚାରିଆଡେ ଦେଖା ଯାଉଥିବ ସେଇଟା ପୁରା ମନ କ ଆନନ୍ଦିତ କରି ଦେଇଥାଏ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ।
ନିଶ୍ଚିତ ଭାବେ ସେଇଆ। ଆଉ କୁଆଡେ ବୁଳ ଆଗକୁ କଣ କିଛି ଯିବାର କଣ କୁଆଡେ ବୁଲିଯିବାର। କିଛି ଯୋଜନା କି କଣ କରିଛନ୍ତି।
ନା ନା ବର୍ତ୍ତମାନ ସେ ମାନେ ବର୍ତ୍ତମାନ ସମୟଟା ତ। ଅଁ ବର୍ଷାରେ ଲାଗି ରହିଛି ପାଗଟି‌। ପରିବର୍ତ୍ତନ ହେଲେ କିଛି ଚିନ୍ତିତ। ରହିବୁ କରିବାକୁ ପଡିବ ବର୍ତ୍ତମାନ। ତ ଘରେ ହିଁ ରହିଛୁ ଆଉ ଆପଣଙ୍କ ଅଞ୍ଚଳରେ ମାନେ କେମିତି କେତେ ଦିନ ହେଲା ବର୍ଷା। ଲାଗି ରହିଛି ନା ମଝିରେ ମଝିରେ ଏମିତି ହଉଛି।
ନା ନା ଆମ ଅଞ୍ଚଳରେ କନ୍ଧମାଳରେ ଦେଖିବେ ନିଉଜ ରେ ସବୁଠୁ ଅଧିକ ବର୍ଷା ହେଇଛି ତିନି ଦିନ ହେଲାଣି ଜମା ବର୍ଷା ଛାଡୁନି ସେଇ ଯୋଗୁ ଆସ ମାନେ ଆସନ୍ତା କାଲି ଓ ଆଜି। ଆ ଆମର ଏଇଠୁ ଜିଲ୍ଲାପାଳ ଦି ଦିନ ସ୍କୁଲ ଛୁଟି ଘୋଷଣା କରିଦେଇଥିଲେ ଯଦି କାଲି ବି ବର୍ଷ ର୍ଷା ହବ ତ ସେହି ଓ ହ ଇଏରେ ସକାଳୁ କଣ ଟେ ନିଷ୍ପତି ନେବେ ବୋଲି କହିଛନ୍ତି।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ଦୁଇ ଦିନ ତ। ଆମ ସ୍କୁଲ ଛୁଟି ବାତିଲ କରିଛନ୍ତି ବର୍ଷା ଯୋଗୁ କାହିଁକି ନା। ପିଲାମାନେ ତାଙ୍କ ବ୍ୟବସ୍ଥା ହୋଇପାରୁନାହିଁ। ଯୋଉ ଭଳି ଭାବରେ ବର୍ଷା ଚାଲି ରହିଛି। ଲଗାତାର ତ ଉଁ। କେତି କିଛି କିଛି ଗ୍ରାମାଞ୍ଚଳରେ ଏମିତି ମଧ୍ୟ ଅସୁବିଧା ରହିଛି। ଯାହାକି ପିଲାମାନେ ସ୍କୁଲ ଯାଇ ପାରୁନାହା ନ୍ତି ନଦୀ ପାର ହୋଇ ଯିବାକୁ ପଡୁଛି ବହୁଳ ମା ପ୍ରାଏ ସମସ୍ୟା ଦେଖିବାକୁ ମିଳୁଛି ତ ସେଇ। କାରଣରୁ। ସରକାର ଏଇ ନିଷ୍ପତ୍ତି ନେଲେ ଏବଂ କିଛି କିଛି ଅନ ଅଞ୍ଚଳରେ ବନ୍ଦ ମଧ୍ୟ କରିଛନ୍ତି ବାତିଲ କରି
କହୁଛନ୍ତି ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଁ ଏବେ ତ କଣ ପାଇଁ ନା ପ୍ରଭୁ ଯେତେବେଳେ ଗାଧୋଇଲେ ଅଣସର ନି ତି ର ପ୍ରଭୁଙ୍କର ଗୋପ୍ତ ସେବା ଚାଲିଛି ସେହି ଗାଧୁଆ ପାଣି ତ ପ୍ରଭୁଙ୍କ ଦେହରୁ ତ। ଛାଡିିନି ନା ସେହି ଗାଧୁଆ ପାଣି ଯେତେବେଳେ ପ୍ରଭୁଙ୍କ ଦେହରୁ ମାନେ ବୁନ୍ଦା ବୁନ୍ଦା। ଛାଡେ ସେଇ ବୁନ୍ଦା ଆମ ମା ମାନେ ମାଟିରେ ସେଇ ବୁନ୍ଦାର ତ ଟା ବର୍ଷା ପରି ରୂପେ ପଡ଼ିଥାଏ।
ଆଜ୍ଞା ଆଜ୍ଞା ନିହାତି ଭାବରେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ। ସ୍ନାନ ପୂର୍ଣ୍ଣିମା ବର୍ତ୍ତମାନ ଯାଇଛି। ତ ତାଙ୍କର ସେ ଯୋଉ ପ୍ରକୃତିର। ଅ ଯୋଉ ସ୍ ସ୍ନା ସ୍ନାନ।
ଆଜ୍ଞା ଆଜ୍ଞା।
ଆଉ ତାହାହିଁ ଦୃଶ୍ୟ ମାନ ହୋଇଥିଲା ଆଉ ତାଙ୍କରି ପାଇଁ ହଁ ରହିଛି ଆଉ ସେ ଯେହେତୁ। ପାଗଟା କିଛି ଗୁଳୁଗୁଳିଆ ପା ଜଗନ୍ନାଥଙ୍କୁ ଯେତେବେଳେ ଜର ଆସିଲା। ତ ସେ ଯୋଉ ଜର ପାଗଟା।
ଆଜ୍ଞା ଆଜ୍ଞା।
ଥୁଅ।
ଆମର ଏଇଠି ଆମର ଏଇଠି କାଲି ଯେତ ଯେତେବେଳେ ମୁଁ ସନ୍ଧ୍ୟାରେ ବର୍ଷା ଟିକେ ଛାଡିଥିଲା ସେଇ
ରେ ରହିବା ଥଣ୍ଡା ଥ
ଆଜ୍ଞା ଆଜ୍ଞା। ଆମର ଏଇଠି ଯେତେବେଳେ କାଲି ବର୍ଷା ଟିକେ ଛାଡିଥିଲା। ସେଇ ସୌନ୍ଦର୍ଯ୍ୟ ଟାକୁ କାଲି ମନୋଲୋଭ କରିବାକୁ ମୁଁ ଯେତେବେଳେ ସନ୍ଧ୍ୟାରେ ବାହାରିଥିଲି। ସେହି ପାହାଡର ସୌନ୍ଦର୍ଯ୍ୟ